ହ୍ୟାଲୋ ହଁ ନମସ୍କାର। କୁହନ୍ତୁ କେମିତି ଅଛନ୍ତି?
ହଁ ବହୁତ ଭଲ ଅଛି ଆଉ ଆପଣ କୁହନ୍ତୁ ଆପଣଙ୍କ ଦେହ ପା କେମିତି ଅଛି?
ହୁଁ ମୋ ଦେହ ଭଲ ଅଛି କୁହନ୍ତୁ?
ଆଉ ଖାଇବା ନାଇଁ ଖାଇନି ଖାଇବି ଏଇନେ ଗରମ ଗରମତ ହଉଛି ଖାଇବାକୁ ଇଚ୍ଛା ହଉନି ଭାବୁଛି ଖାଇବିନି।
ଓ ହଁ କି ଖାଇବିନି ମାନେ
ଖାଇବିନି ରାତି ଖାଇବାଟା ପ୍ରାୟ ମୁ ଖାଇନି ଗୋ ଗୋଟେ ଟେ ଦିନ ଏମତି ମିସ୍ କରିଦିଏ ଛି ଚଳିଯିବ ସନ୍ଧ୍ୟାବେଳୁ ଜଳଖିଆ ଟିକେ ଖାଇ ଦେଇଥିଲି ଭୋକ ବି ସେମିତି ଲାଗୁନି।
ଓହୋ।
ହଁ ସେମିତି ଲାଗୁନି ସେଇଥିପାଇଁ ଖାଇବିନି ଭାବୁଛି ଯଦି ଭୋକ ହେଲା ରାତିରେ ଉଠିକି ଏ ଯୋଉ ଥିବ ରୁଟି ଫୁଟି ଖାଇଦବା ଦିଟା ଆଉ।
ହଁ ହ ରାତିରେ ଉଠିକି ରୁଟି ଖାଇଦେବେ।
ହଁ ଯଦି ଭୋକ କଲା
ଓହୋ।
ଆଉ ଆପ
ତାହେଲେ ରଖିଛନ୍ତି ହଁ ମୋର ସରିଲାଣି।
ଆଜ୍ଞା ମାମ
ଆଉ କୁହନ୍ତୁ କଣ ଖବର? ପର
ଖବର ଭଲ ଆଉ ଆପଣ କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି ନା ଯାଇନାହାନ୍ତି?
କେବେ ଏବେ ନା?
ହଁ ଏବେ ମାନେ କଣ ବୁଲା ବୁଲି ସାଙ୍ଗସାଥି
ହୁଁ ନା ସାଙ୍ଗସାଥି ସେମିତି ଯାଇନି ଏବେ ତ ଖରା ଜୋରେ ହଉଛି ଘରେ ରହିବା କଥା ଆଉ।
ଆଜ୍ଞା ମାମ। ଆଉ କଣ କୁହନ୍ତୁ ଆପଣ ସେପଟେ କଣ ପର୍ବପର୍ବାଣି ଆପଣଙ୍କର ପ୍ରସିଦ୍ଧ?
ଆମର ପ୍ରସିଦ୍ଧ ଆମ ହଁ ଦୀପାବଳି। ଦୀପାବଳି ଆଉ ଗ ଟେ ଡଙ୍ଗୀ ଡଙ୍ଗୀ ଭସା
ଏ ଜ ନ ଡଙ୍ଗା ଭସା ଆପଣଙ୍କର ସେପଟେ ପ୍ରସିଦ୍ଧ?
ହଁ।
ଦେଖ ଡଙ୍ଗା ଭସ
ସେଇଟା ଆମର ଭଲ ହୁଏ।
ମୁଁ ଆପଣଙ୍କୁ ଗୋଟେ ଭଲ ଷ୍ଟୋରି ଟେ କହିବି ଡଙ୍ଗା ଭସା ବିଷୟରେ। ଖା ଆପଣ ଶୁଣନ୍ତୁ ଗୋଟେ ଡଙ୍ଗା ଭସା ଆମର ତମର ସେପଟେ କେମିତି କଣ ପାଳନ କରାଯାଏ। ଡଙ୍ଗା ଭସାଟା ଟିକେ ଫାଷ୍ଟ କୁହନ୍ତୁ?
ସେଦିନ ମୁଁ ବାସ୍ କିଛି ଆମେ ସେମିତି କିଛି ଇଏ ନାହିଁ। ସେଦିନ ସକାଳୁ ଆମେ ସମସ୍ତେ ରା ରେ ତିନିଟା ବେଳୁ ନିଦ ଭାଙ୍ଗିବ ସମସ୍ତେ ଡକା ଡକି ହେଇକି ଆ ମାଗୁର ଡଙ୍ଗି ବନେଇଥାଉ।
ହଁ।
ଯେ ବାଡ଼ିରୁୁ ଏମତି କଦଳୀଇଏରେ ଡଙ୍ଗୀ ବନେଇଥାଉ ହଁ ହଁ ସେଥିରେ ନହଲେ କିଏ ଲ ସୋଲ ଆଣିକି ବି ବନାନ୍ତି କିଏ କିଏ କିଣିକି ଆଣନ୍ତି କିନ୍ତୁ ଯିଏ ଯେତେ ସୁନ୍ଦର ଟଙ୍ଗୀ ବନେଇ ପାରିଲା ଆମର ଆଗରୁ ଥାଇ କି ଦଶ ଦିନ ପୂର୍ବରୁ ଆମେ ଡଙ୍ଗି ବନେଇବୁ ମାନେ ସେଇଟା କି ଆମେ ବନେଇକି ରଖିଥିବୁ ସୁନ୍ଦର କରିକି ରେଡ଼ି ହେଇଁ କି ଥାଅ ସେଦିନ ନେଇକି ଅ ସେଠି ଯାଇକି ତିନିଟାରୁ ଆମ ନଈ ଅଛି ଖରସ୍ରୋତା ନଇଁ
ଆଜ୍ଞା।
ସେଇ ନଈରେ ଆମେ ଡଙ୍ଗି ଭସଉ ତ ସେଦିନ ବହୁତ ମଜା ହୁଏ ନଈରେ ସବୁ ବୁଡ଼ୁ ଉଁ ମଜା କରୁ
ଆମର ବି ଏପଟେ ସେମତି ଡଙ୍ଗା ଭସା ପୂର୍ବ ଦିନ ପ୍ରାୟ କଦଳୀ ପାଟୁଆରେ ଏ ପିଛ ସାହାଯ୍ୟରେ ସବୁ ଡଙ୍ଗା କରନ୍ତି ହାତ ତିଆରି ଡଙ୍ଗା କେହି ଦୋକାନ ରୁ ଏତେ କିଣିବାକୁ ପସନ୍ଦ କରନ୍ତିନି ସବୁ ହାତରେ ତିଆରି କରନ୍ତି ଡଙ୍ଗା ଆଉ ସେ ଯୋଉ ପାନ ଗୋଟେ ଥୁଅନ୍ତି ସେ କଦଳୀ ପାଟୁଆରେ ଆଉ ଗୀତ ଗାଆନ୍ତି ଆ କା ମା ବଇ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସିକ ଧର୍ମ ମୋର ଏମିତି କହିକି ଡଙ୍ଗାଟିକୁ ଭସ ଥାନ୍ତି ସମସ୍ତେ ମାନେ ସାହି ପଡ଼ିଶା ସବୁ ଏକାଠି ହେଇକି ସବୁ ଝିଅ ବୋହୂ ଯାଆନ୍ତି ପୁରୁଷ ଲୋକ ବି ସମସ୍ତେ ଯାଆନ୍ତି ଗୋଟେ ଧର୍ମ ଡଙ୍ଗା ହେଟାକୁ କୁହନ୍ତି।
ହଁ ହଁ।
ଧର୍ମଡ଼ଙ୍ଗା କୁହନ୍ତି ଗୋଟେ ଖୁସି ଲାଗେ ସେଟା ଗୋଟେ ଡଙ୍ଗା ଭ ଭଷା କାର୍ଯ୍ୟକ୍ରମ ଗୋଟେ ଭାରତରେ ହୁଏ ତ ଗୋଟେ ପ୍ରସିଦ୍ଧ ଲାଭ କରିଛି ଓଡ଼ିଆ ପରମ୍ପରାର ଆଉ
ହଁ।
ତାପରେ ଆସିକି କାରଣ ସେଦିନ ବଡ଼ ପୂଜା ଥାଏ କାର୍ତ୍ତିକେଶ୍ଵର ପୂଜା ହୁଏ ସେଇ ଟାଇମରେ ପଞ୍ଚୁକ ସମୟର କାହାଣୀ ନା
ହଁ ପଞ୍ଚୁକ ସେଇ ଟାଇମରେ ଆମର ବି ସପ୍ତା ବ ସେ ସେଇଠି ପଞ୍ଚୁକରେ
ପଞ୍ଚୁକରେ ସେ ଯୋଉ କାର୍ତ୍ତିକେଶ୍ୱରଙ୍କ ପୂଜା ହୁଏ ସେଠିକି ଆସନ୍ତି, ବଡ଼ ପୂଜା ହୁଏ ଭୋଜି ଭାତ ହୁଏ ସମସ୍ତେ ସାହି ପଡ଼ିଶା ମିଳିମିଶିକି ଖାଆନ୍ତି ଖୁସି ଲାଗେ
ହଁ ଆମର ବି ଦୋକାନ ପଡ଼େ ବହୁତ
ତମର ଡଙ୍ଗା ହଁ ଯୋଉଁ ହାତରେ ତିଆରି କର ନା କିଣି ଆଣ ଦୋକାନରୁ
କରୁ। ଏବେ କେ ଏବେ ଏବେ କିଣୁଛୁ
କେମିତି କେମିତି ହାତରେ ହାତରେ କେମିତି ଟିିଏ କୁଅନ୍ତୁ
ହାତରେ ସେମିତି ହାତରେ ସେମିତି କଦଳୀ ନେଇ ଆସି କଦଳୀ ଯୋଉ
ପାଟୁଆଟା।
ହଁ କଦଳୀ ପାଟୁଆ ଟା ନେଇ ଆସୁ। ତାପରେ ତା ଦେହରେ ସବୁ କଞ୍ଚି ଲଗେଇକି ଯୋଡୁ। ତାଦିଅ ରେ ଯାହାର ଶୋଲ। ଏ ଯୋଉ ପହଁରା।
ହଁ ପଅଁଁରାର ସେ ଯଉ ଇଏ ଉଡ଼ା ତ ବାଡ଼ିଉଡ଼ା।
ହଁ ହଁ କ ଯୋଉ କଣ ସେଇଟା? ନଡ଼ିଆ ନଡ଼ିଆ।
ହଁ। ହଁ ସେ
ହଁ ସେଇ ସେଇଆ ହୁଁ ରଙ୍ଗୀନ କାଗଜ ଲଗେଇ କି ଯାହାର ଜିତେ ବଡ ହେଇପାରିବ ଯାହାର ଯେତେ ଭଲ ହେ ପାରିବ।
ସୁନ୍ଦର ଦେଖାଯିବ ଛୋଟ ହେଲେ ବି କଣ ହବ ସୁନ୍ଦର ହେବା ଦରକାର। ଆଇଦର ମହମ୍ବତୀ ଟି ଥିବ ନହେଲେ ଦୀପଟିଏ ଥିବ ସେ ଡଙ୍ଗାରେ।
ହଁ ହଁ ହଁ ସେମି ତି ହଁ ସେମିତି ଆମେ କରୁ ତା ଦେହରେ ମହମ୍ବତୀ ଲଗେଇକି ମ ତାକୁ ଭସଉ।
ହଁ ଗୋଟେ ହୁଏ ନଈଟା କେ ତେ ବାଟ ହେବ ତମ ଘରଠୁ ପ୍ରାୟ?
ନଈ ଆମର ବହୁତ ପାଖ ମାନେ ଦଶ ପାଦ ଚାଲିଲେ ନଈ।
ହେ ମାନେ କହିବାକୁ ଗଲେ ବାରି ପଛପଟେ ନଈ।
ହଁ ସେମି ସେମିତିକା ଟିକେ ଆଗକୁ ଗୋଟେ ଛକ ଅଛି ଛକ ପା ଆମ ଘର ଛକ ପାର ହେଇଯିବ ନଈଟା।
ଏତେ ପାଖରେ ନଈ ଆପଣଙ୍କର। ସେଥିପାଇଁ ଆପଣ ପୁରା ଏ ଡଙ୍ଗି ଭସଉଚନ୍ତି।
ହଁ ସେଇଟା ଆମର ଭଲ ହୁଏ। ପାଖେରେ ନଈ ଅଛି।
ଡଙ୍ଗା ଭସା କା ର୍ଯ୍ୟକ୍ରମଟା ତାହେଲେ ସେପଟେ ଆପଣଙ୍କର ପ୍ରସିଦ୍ଧି ଲାଭ କରିଚି।
ହଁ। ଆଉ ଖାଇଛି ପିଠା ଖାଇଛି ଭଜା ଖାଇଛି।
ଯାହା ହଉ ଆପଣ ବା କେତେ ପି ପିଠା ଆଉ ଖାଇଥିବି ଫାଳେ ପିଠା ଖାଇଥିଲେ ଆପଣଙ୍କ ପେଟ ଟ ପୁରୀ ଯାଇଥିବ।
ନା ନା ସେମିତି ନୁହଁ।
ହଁ ଆଉ ଆପଣ ମନ୍ଦିର ଫନ୍ଦିର ଯାଆନ୍ତି।
ମନ୍ଦିର ମୁଁ ମୋ କରେ ନା, ମୋର ସେମିତି ନାହିଁ ମୁଁ କରେ ନା।
ଆଜ୍ଞା।
କରେ ନା କିି ଯାଏନା ଭହୁତ ରେୟାର।
ମାନେ ସ୍ୱଳ୍ପ ଯାଆନ୍ତି ଆଉ
ହୁଁ ମୁଁ ଯେତିକି ବିଲିଭ ମୁଁ ମୁଁ ମାନେ କଣ ଅ ଏତେଟା ବିଲିଭ କରେ ନା ମୁଁ ୱାର୍କ ଉପରେ ବେଶୀ ବିଲିପ୍ କରେ।
ଆପଣ ପୁରା ଅବିକଳ ଆପଣଙ୍କର ପୁରା ଚରିତ୍ର ଚିତ୍ରଟା ପୁରା ମୋ ଚରିତ୍ର ସହିତ ପୁରା ଶହେରୁ ଶହେ ମିଶି ଯାଉଛି ଉଁ ଆମ ଘର ପାଖରେ ମନ୍ଦିର କିନ୍ତୁ ମୁଁ ଏପର୍ଯ୍ୟନ୍ତ ମନ୍ଦିରକୁ ପ୍ରାୟ ଦେଖିନଥିବି ଭିତରେ କେମିତି ଆଟା। ମୁଁ ବି ସେମିତି ନିଜ କର୍ମ ଉପରେ ମୋର ବେଶୀ ପସନ୍ଦ। ଖଅ କର୍ମ କର ପଇସା ଆସିବ ପରିବାର ଚଳିବ ସମସ୍ତେ ଚଳିବେ। ଭଗବାନଙ୍କୁ କିନ୍ତୁ ବିଶ୍ଵାସ କର ଭଗବାନ କୁ ବିଶ୍ୱାସ କରିକି ଭଗବାନଙ୍କ ନାଁରେ କର୍ମ କରିଚାଲ ନୁହେଁ କି ଭଗବାନଙ୍କୁ ନେଇକି ଭ ଭଗବାନଙ୍କୁ ନେଇକି ଗୋଟେ ଧନ୍ଦା କରିବାଟା ଠିକ ହବନି ଭଗବାନଙ୍କୁ ମନ ଭିତରେ ରଖିକି କି ନିଜ କାମ ନିଜେ କରିବାଟା ହିଁ ଭଲ ଲାଗେ।
ହଁ ହଁ।
ସେମିତି ହିଁ ହୁଏ ଆଉ
ହଉ ଯିଏ ଯାହାକୁ ଯେମିତି ମାନିଲା ଆଉ।
ହଁ ତା ବୋଲିି କଣ ଆମେ ଆମେ ତ ଭଗବାନଙ୍କୁ ମାନି ମାନି ବୋଲି ତା ବୋଲି ମାନେ ନୁହେଁ ଆମେ ଓଡ଼ିଆ ଘରର ପିଲା ସମସ୍ତେ
ହଁ।
ଅ ଠାକୁର ବିଶ୍ଵାସୀ ସମସ୍ତେ ଆଉ ଠାକୁରଙ୍କୁ ମାନୁଛି କିନ୍ତୁ ତା ବୋଲି ନୁହେଁ ଯେ ଆଉ ଏତେ ବି ନିଜର କର୍ମକ୍ଷେତ୍ର ଛାଡିକି ଆମେ ଠାକୁର ତ ଦେବେ ଠାକୁରଙ୍କ ଆଶୀର୍ବାଦ ଦେବେ ନା କି ଠାକୁର ସବୁ କାମ ଆମକୁ କରାଇଦେବେ ବୁଝିପାରୁଛନ୍ତି ଠାକୁର ଆମକୁ ଆଶୀର୍ବାଦ ଦେବେ। ନୁହେଁ କି ବର୍ତ୍ତମାନ ତମେ ଧରିନିଅ ଗୋଟେ ପରୀକ୍ଷା ପାସ୍ କରିବ ତମେ ଲେଖିଲେ ହିଁ ତମେ ପାସ୍ କରିବ କିନ୍ତୁ ମନରେ ଭଗବାନଙ୍କୁ ଯଦି
ଏତ ନ ଲେଖିଲେ ଏବେ ଯାହା ଶିଚୁଏସନ ହଉଛି ଆମ ଯଦି ମ୍ ଦେଖ
ବିଶ୍ଵାସ କରିଵେନି ମ୍ୟାଡାମ ମାନେ ମୁଁ ସବୁ ପ୍ର ପ୍ରକାର ପରୀକ୍ଷା ଏମିତି ଗୋଟେ ନାହିଁ ଆମର ପରୀକ୍ଷା ମୁଁ ପାସ୍ କରିନଥିବି ଲିଖିତ ପରୀକ୍ଷା ଯୋଉଟା କହୁଛି କିନ୍ତୁ ହୁଏତ କିଛି ଆମର ଦୁର୍ନୀତି ଯୋଗୁ ଆଜି ଆଜିକାର ପିଲାମାନେ ଚାକିରି ପାଉନାହାନ୍ତି ସେଥିମଧ୍ୟରୁ ମୁଁ ଜଣେ ସବୁ ଦକ୍ଷତା ଥାଇକି ସବୁ ଗୁଣମତ ଥାଇକି ବି ଆମେ ଘରେ ବସିଛୁ।
ଏବେ ଯୋଉ ଆରଆଇ ହେଇଥିଲା ଦେଇଛ ନ୍ତି?
ଆରଆଇଟା ମୁଁ ଆଁ ମୋର ଲାଷ୍ଟ ପରୀକ୍ଷା ଥିଲା ଓଡିଶା ପୋଲିସ ସେଥିରେ ମୁଁ ଜଷ୍ଟ ଉଁ କେତେ ଜିରୋ ପଏଣ୍ଟ ଫାଇଫ୍ ସେ ଫାଇଫ୍ ମାର୍କ ଜିରୋ ପଏଣ୍ଟ ଫାଇଫ୍ ମାର୍କରେ ମୋର କଟିଥିଲା।
କେବେ ଦେଇଥିଲେ?
ତାପରେ ଏଟା ଦେଇଥିଲି ଦି ହଜାର ଚବିଶରେ।
ଓହୋ ଆଉ ଆରଆଇ ଯୋଉ ବାହାରୁଛି ଦଉନାହାନ୍ତି?
ମୁଁ ବର୍ତ୍ତମାନ ଆଉଥରେ ଓଆଇଏସ୍ଏଫ ବାହାରୁଛି ବର୍ତ୍ତମାନ ଛଅ ହଜାର ପୋଷ୍ଟ
ଓଆଇଏସ୍ଏଫ ସେଟା କଣ କହିଲେ?
ଏଇଟା ଓଡ଼ିଶା ଯୋଉ ସ୍ପେଶାଲ ଫୋର୍ସ ଯାର ଆମର ଅଛି ହୋମ କନଷ୍ଟେବଲ୍ ଏସ୍ଆଇ
ହଁ ହଁ ହଁ ହଁ।
ହୋମ୍ ଡିପାର୍ଟମେଣ୍ଟର ସବୁ ସେଇ ପରୀକ୍ଷାଟା ମୁଁ ବର୍ତ୍ତମାନ ପାଇଁ ପ୍ରିପେୟାର ହଉଛି ଯାହାହେଲେ ପାଠଟା ଆଜ୍ଞା ହାଁ ମନେ ରହିବା କଥା ନୁହେଁ ଅ ସେଟାକୁ ଆପଣ ଯେତେ ବାରମ୍ବାର ବାରମ୍ବାର ପଢିବେ ସେତେ ଆପଣଙ୍କର ମନେ ରହିବ ଆଜି ପଢିଛନ୍ତି ଫେଣି ସପ୍ତାହେ ପରେ ଭୁଲି ଯାଇପାରନ୍ତି ଓ ମ୍ୟାଡାମ ପର କଲରେ ଆପଣଙ୍କ ସହିତ କଥା ହେବି?
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ଠିକ ଅଛି।